ହଁ କଣ କରୁଚୁ? ଆ କେମିତି ଅଛୁ?
ହଁ ଭଲ ଅଛି।
ଏଇ ସାଉଣ୍ଡ ହଉଛି ତୋ ଆଡେ। ହ୍ୟାଲୋ।
ହଁ ମୁଁ ରଖୁଚି।
ହଁ ଆଉ ଏବେ ପାଗ କେମିତି ଅଛି ତମ ଆଡେ?
ହଁ ମୁଁ ଭଲ ଅଛି ମେଘୁଆ ମେଘୁଆ ଟିକେ ଆସିଲାଣି।
ହଁ ଖରା ବି ଯେମିତି ହଉଛି ଗରମ ବି ଯେମିତି ହଉଛି। ମେଘ ନହେଲେ ତ ମଣିଷ ମରିବାର ବି ସମ୍ଭାବନା ଅଛି। ଯୋଉ ହିସାବରେ ଗରମ ହଉଛି ସେଇ ହିସାବରେ ଥଣ୍ଡା ବି ଲାଗିବା କଥା ନା ଆଡେ ତ ମେଘ ଫେଘ ତ ବେଶୀ ହଉନି। ଖରାର ମାତ୍ରାଟା ବହୁତ ଅଧିକ ଦିନକୁ ଦିନ ବଢ଼ିଯାଉଛି। ଆଉ କିଛି କଥା ଥିଲା ତୋ ସାଙ୍ଗରେ।
ହଁ କହୁନୁ।
ଟିକେ ପୋଟଳ ଆଉ ଆଳୁ ତରକାରୀ ଉପରେ କଥା ହେବା।
ହୁଁ।
ଯେମିତି ପୋଟଳ ଆଉ ଆଳୁ ତରକାରୀକୁ ଓଡ଼ିଆ ଘରର ସବୁଦିନିଆ ତରକାରୀ ଯଉଟା କୁହାଯାଏ। ପୋଟଳ ମାନେ ତ ପୁରା ପରବଳ ଆଳୁ ସହ ମିଶେଇ ମିଶିଲେ। ଏହାର ସ୍ୱାଦ ଭାତଟା ରୁଟି ସହିତ ଖାଇଲେ ଦୁଇଟା ଯାକ ବି ଚଳିବ। ରୁଟି ସହିତ ତ ତରକାରୀ ହବନି ପୋଟଳ ଆଳୁ କଷା ଖାଇଲେ ରୁଟି ସାଙ୍ଗରେ ବହୁତ ତା ସମ୍ପର୍କଟା ବହୁତ ଭଲ ଲାଗିଥିବ। ଆଉ ବିନା ପିଆଜ ରସୁଣରେ ତ ପୁରା ଜମିଯାଏ ଆଉ। ଆଉ ପୋଟଳ ତରକାରୀ ପାଇଁ ଲାଗିବା ଜିନିଷ କଣ କଣ ଟିକେ ମୋତେ କହିବୁ?
ପୋଟଳ ତରକାରୀ ପାଇଁ।
ହଁ ଚାରିଜଣ ଲୋକଙ୍କୁ ପାଇଁ ଖାସ୍ କରିକି ମତେ ଟିକେ କହିଲୁ।
ପୋଟଳ ଦଶଟା କି ବାରଟା ନବୁ।
ହଁ।
ଆଉ। ଆଳୁ ଦିଟା ବଡ ବଡ ଆଳୁ ଦିଟା ନବୁ। ଆଉ। ହଁ ଭାଜିବା ପାଇଁ ତେଲ ସୋରିସ ତେଲ ତିନି ଚାମଚ। ସୋରିଷ ତେଲ ନେଲେ ସ୍ଵାଦ ଟା ଟିକେ ଅଧିକ ଭଲ ହବ। ଆଉ ଜିରା ଗୋଟେ ଚାମଚ।
ହଁ।
ତେଜ ପତ୍ର ଗୋଟେ।
ହଳଦୀ ଗୁଣ୍ଟ ଚାମଚେ ଦି ଚାମୁଚ୍। ଆଉ ଲଙ୍କାଗୁଣ୍ଡ ଗୋଟେ ଚାମଚ।
ହୁଁ।
ଧନିଆଗୁଣ୍ଡ ଗୋଟେ ଚାମଚ। ଜିରାଗୁଣ୍ଡ ଚାମଚେ କି ଦୁଇ ଚାମଚ।
ଆଉ ଟମାଟୋ ବି ନିଅନ୍ତି ହଁ କଟା ଟା ହେଇଥିବ ନହଲେଷ୍ଟ ହେଇଥିବ ତା ସହିତ ଅଦା ବଟା ବି ଗୋଟେ ଚାମଚ ନିଆଯିବ। ଆଉ ତା ସହିତ କଞ୍ଚାଲଙ୍କାକୁ ଦିଇଟା ଚିରା ହେଇଥିବ। ହ ତା ସହିତ ସ୍ୱାଦ ଅନୁସାରେ ଲୁଣ ବି ଦରକାର। ଆଉ ଚିନି ବି ଗୋଟେ ର ଚାରି ଚାମଚ ଦରକାର ହେଲେ ଚଳିବ। ଆଉ ଗରମ ମସଲା ବି ଗୋଟେ ଦିଇ ଚାମଚ ବି ଦରକାର। ଆଉ ତ ସୁନ୍ଦର ଲାଗିବା ପାଇଁ ସୁନ୍ଦର ଦେଖାଯିବା ପାଇଁ ବି ଆଖିକୁ ଯେମିତି ଧନିଆ ପତ୍ର ପତ୍ର ଦିଟା ଚାମଚ କଟା ହେଇଥିବା ଧନଆ ପତ୍ର ମାନେ ଏସବୁ ପୋଟଳ ଆଉ ଆଳୁ କଷା ପାଇଁ ଏସବୁ ସାମଗ୍ରୀ ଦରକାର। ଆ ତାକୁ ବନେଇବା ପଦ୍ଧତି ଯେମିତି ଢାପାରେ ଯେମିତି ଢାପା ତରକାରୀ। ସେଥିରେ ତ ବହୁତ ସାରା ମସଲା ଆଉ ତେଲରେ ହୁଏ ନା ସୁନ୍ଦର ଦେଖାଯିବା ପାଇଁ। ଆଉ ଯ ବେଳେ ବେଳେ ଲୋକମାନଙ୍କର ଦେହ ବି ଖରାପ ହୁଏ ସେଭଳି ଖାଇଲେ। ତଥାପି ଢାବା ଷ୍ଟାଇଲ ରେ ଯଦି ତୁ ବନେଇବାକୁ ଚାହୁଁଛୁ କି?
ନାଇଁ ଘରେ ଘରେ ଏମିତି ମନାନ୍ତି କହୁନୁ।
ହଁ ମୁଁ କହୁଛି ତାହେଲେ ଶୁଣ ମାନେ ପ୍ରଥମେ ପୋଟଳ ଆଉ ଆଳୁ କାଟିବୁ। ପୋଟଳର ଦୁଇ ମୁଣ୍ଡ କାଟି ତା ଛିଲା ଟିକେ ଟିକେ ଛଡ଼େଇଦବୁ। ତା ଯୋଉ ଆଗଉ ପଛ ଥାଏ ମଝି ଅଂଞ୍ଚ ଟା ରଖିବୁ ଆଗ ପଛ ପୋଟଳକୁ କାଟିଦବୁ। ବୁଝିଲୁ ତାପରେ ପୁରା ଛିଣ୍ଡା ଏବୁନୁ। ଦାଗ ତାଗ ରହିଲେ ଦେଖିବାକୁ ସୁନ୍ଦର ଆଉ ଚିତା ବି ଭଳି ଦେଖାଯିବ। ପଟଳ ତାପରେ ଲମ୍ବାରେ ଦି ଫାଳ କରି ଗୋଲ ଗୋଲ କରି କାଟିଦବୁ ଆଉ ଆଳୁ ତାକୁ ତାପରେ ଛେଲିକି ତା ଚୋପା ଛଡ଼ି ପୋଟଳ ସାଇଜ୍ର ଲମ୍ବା ଖଣ୍ଡ ବି କରିବୁ। ଆ ତାପରେ ଭାଜିବା କେମିତି ଭାଜିବୁ ତତେ ମୁଁ ବତେଇ ଦଉଛି। ସ୍ଵାଦର ଏଇଟା ହଉଛି ଗୁପ୍ତ ଆ କଡ଼େଇରେ ଦି ଚାମଚ ତେଲ ଗରମ କରିବୁ। ପ୍ରଥମେ ତାପରେ ପୋଟଳକୁ ଅଳ୍ପ ହଳଦୀ ଆଉ ଟିକେ ଲୁଣ ଦେଇ ପାଞ୍ଚରୁ ଛଅ ମିନିଟ୍ ଭାଜିବୁ ଯେମିତି ପୋଟଳ ଯେମିତି ତା ରଙ୍ଗ ଏମିତି ସୁନାଲି ସୁନାଲି ଦାଗ ପଡ଼ିବା ଭଳି ଦେଖାଯିବ। କଚା ବାସ୍ନା ବି ଯିବ ତାପରେ ପୋଟଳକୁ କାଢି ଆଣି ରଖିଦବୁ। ସେଇ ତେଲରେ ଆଳୁକୋବି ଚାରି ରୁ ପାଞ୍ଚ ମିନିଟ୍ ଏପଟ ସେପଟ କରି ଭାଜିବୁ। ଆଗ ଭାଜିଲେ ତରକାରୀ ଅଠା ହବନି ଖଣ୍ଡ ଭାଙ୍ଗିବନି। ଆଉ ସେଥିପାଇଁ ମସଲା ବି ତ ଦରକାର ନା ଯଦି ତୋ ପାଖରେ କିଛି ମସଲା କଷିବା ଟାଇପ୍ର ଯେମିତି ଯଦି ଅଛି ତ ମୋତେ ଟିକେ ବତେଇବ।
ହଁ ଯୋଉ ଭାଜିଥିବୁ ଯୋଉ ତେଲରେ ଆଳୁ ଭଜିଥିବୁ ସେଇ ଜଳ ତେଲରେ ଯଦି ରହୁ ତେଲ ଦେବା ଛିବ ଦେଇ ତାକୁ ଗରମ କରିବୁ।
ହୁଁ।
ତାପରେ ତେଜ ପତ୍ର ଆଉ ଜିରା ତେଜ ତେଜପତ୍ର ପକେଇବୁ ତାପରେ ଜିରା ଫୁଟେଇବୁ। ତାପରେ ଅଦା ବଟା କଞ୍ଚା ଲଙ୍କା ଦେଇ ତିରିଶ ତିରିଶ ସେକେଣ୍ଡ ଭାଜିବୁ। ଟମାଟୋ ଟମାଟୋ ପେଷ୍ଟଷ୍ଟ। ଲୁଣ ହଳଦୀ ଲଙ୍କା ଗୁଣ୍ଡ ଧନିଆ ପତ୍ର ପିଆ ଗୁଣ୍ଡ ଦେଇ ତାକୁ କଷିବୁ। ତାପରେ ମିଡିୟମ ଅଞ୍ଚରେ ମସଲା ତେଲ ଛାଡ଼ ପ ଯଏ କଷିବୁ ସଫ ଛଅ ସାତ ମିନିଟ। ଉଁ
ଆଚଛା ଦଶରୁ ତାହେଲେ ଟମାଟୋ ପୋଷ୍ଟ ଦେଇ ଲୁଣ ଆଉ ତା ସହିତ ହଳଦୀ ଟ କା ଗୁଣ୍ଡ ଧନଆ ଗୁଣ୍ଡ ଜିରା ଗୁଣ୍ଡ ଦେଇ ତାକୁ ମିଡ଼ିୟମ ଆଞ୍ଚରେ ତାକୁ ମସଲାକୁ କଷିବି ଯେଉଁ ଦ୍ୱାରା କି ତେଲ ଛାଡ଼ିବ ସେଥିପାଇଁ ତେଲ ଛାଡିବା ଚାରି ରୁ ପାଞ୍ଚ ସାତ ମିଣ୍ଟିରେ ଯେମିତି କଷିବ ତେଲେ ତାପର ଲାଗିବନି ଛାଡିବ। ହଁ ଏଇଟା ତ ଥିଲା ତାର କଷିବାର ଆଉ ଗୋଟେ ପଦ ଅଉଛି ତରକାରୀ ବନେଇବାର। ଅ ଯେମିତି ପୋଟଳ ଆଉ ଭଜା ପୋଟଳ ଆଉ ଆଳୁ ମସଲାରେ ପକେଇକି ଦୁଇ ମିନିଟ୍ ମିଶାଇକି ଭାଜିବୁ ତାପରେ ଗୋଟେ କପ୍ ଗରମ ପାଣି ଦେବୁ ଆଉ ଝୋଳ ଚି କେତେ ରଖିବ ସେଇଟା ତମ ଉପରେ ଝୋଳ କରିବ କି ତାକୁ ଶୁଖିଲା ଟାଇପ୍ ର କରିବ ପିଛି ବଢ଼ିଆ। ଯେଉଁଟାକି ରୁଟି ପାଇଁ ଶୁଖିଲା। ଆଉ ଭାତ ପାଇଁ ଅଳ୍ପ ଝୋଳ। ଆ ତାପରେ ଢାଙ୍କୁଣୀ ଦେଇ କମ୍ ଆଞ୍ଚରେ ଆଠରୁ ଦଶ ମନ୍ଦାଏ ପର୍ଯ୍ୟନ୍ତ ସିଝେଇବୁ ଆଳୁ ନରମ ହେବା ଯାଏ। ହଁ ତାପରେ ତାର ଶେଷ କଥାଟା ଅ ତାପରେ କଣ ହବ ଟିକେ କହିବୁ?
ତା ଉଁ ଚିନି ଟିକେ ଦେବୁ ଆଉ ପୋଟଳର ହ ହୁଁ
ପିତା ଜୋଉଟା କମେ ହଁ।
ହଁ। ସ୍ଵାଦ ସ୍ଵାଦ ଯେମିତି ତାର କଣ୍ଟ୍ରୋଲ ହବ। ଆଉ ହଉଛି ଉଁ
ହଁ ଦେବା ନଦବା ସେଇଟା ତମ ଉପରେ ନିର୍ଭର କରେ। ଅ ତାପରେ ତରକାରୀ ବସେଇ ଗ୍ୟାସ୍ କୁ ବନ୍ଦ କରିଦବ ତା ଉପରେ ଟିକେ ଗରମ ମସଲା ଦେରେ ଆ ତାର ବାସ୍ନା ବି ଆସିଥାଏ ଆ ତା ସହିତ ଧନିଆ ପତ୍ର ପକେଇ ଦେଇକି ଦି ମିନିଟ ଯଦି ଢାଙ୍କିକି ରଖିଦବ ଦେଖିବାକୁ ଆଖିକୁ ବହୁତ ସୁନ୍ଦର ଲାଗିଥାଏ। ଖାଇବାକୁ ବହୁତ ମଜା ଲାଗିଥାଏ। ଖାସ୍ କରି ତ ମା ହାତର ସ୍ୱାଦ ପାଇଁ ତ ପୁରା ପୋଟଳ ପୁରା ଠିକ୍ ଭଲ ବି ଲାଗେ ମା ହାତ ରନ୍ଧା ତ ଦୁନିଆର ତ ସବୁଠୁ ଭଲ। ହଁ କିଛିଟା ବି ଟିପ୍ସ ଅଛି ଯେମିତି ପୋଟଳ ବାଛିବା। କଅଁଳିଆ ଗାଡ଼ ସବୁଜ ଟାଣ ପୋଟଳଟେ ନବ। ହଳଦିଆ କିଆ ନରମ ହେଲେ ଭିତରେ ମଞ୍ଜି ଟାଣଥିବ। ଅ ଆଉ ଗୋଟେ ହେଉଛି ଆଗ ଭାଜ ଯିବା ପୋଟଳ ଆଳୁକୁ ଆଗ ଭାଜିଲେ ହିଁ ଢାବା ଭଳି ସ୍ୱାଦ ଆସିଯିବ। ଆ ସିଧା ସିଝା ହେଲେ ପାଣିଆ ଲାଗିଯିବ ଗୋଟେ ଗୋଟେ ପୋଟଲ ବି ସେମିତି ପାଣିଆ ଆସୁଥିବ। ଖାଉଥିବୁ ଜାଣିଥିବୁ ଅଁ ସୋରିଷ ତେଲ ତାପରେ ଦବ। ହଁ ପୋଟଳ ତରକାରୀ ସୋରିଷ ତେଲରେ କଲେ ବାସ୍ନା ଘର ଯାକ ବାସିବ। ସୋରିଷ ତେଲ ବି ଭଲ ରିଫାଇନ୍ ତେଲଠୁ ସୋରିଷ ତେଲର ଚାହିଦା ବି ବହୁତ ଅଧିକ ଥାଏ। ପେଟ ପାଇଁ ବି ବହୁତ ଭଲ ଆଉ ଅଳ୍ପ ଚିନି ଯଦି ଦବୁ ପୋଟଳ ଟିକେ ତିତା ହବ ଯେମଁଟେ ଚିନି ଦେଇ ସେ ତିତାକୁ କାଟିଦିଏ ମିଠା ବି ବେଶୀ ଲାଗେନି ଆଉ ତା ସହିତ ଗରମ ପାଣି ଝୋଳ ପାଇଁ ସବୁବେଳେ ଗରମ ପାଣି ଦେବା ଥଣ୍ଡା ପାଣି ଦେଲେ ତରକାରୀର ତାପ ମରିଯାଏ। ଆଉ। ଆଉ ବି ପ୍ରକାରରେ ରନ୍ଧା ଯାଇପାରିବ। ଟିକେ ଜାଣିଛ ଯଦି କହ। ପିଆଜ, ରସୁଣ ଦେଇ ସେଇଠୁ କଣ?
ପିଆଜ, ରସୁଣ ଦେଇ ତାକୁ ଭାଜି ପାରିବୁ ଆଉ ଉ ଜିରା ଫୁଟିଲା ପରେ, କଟା କଟା ପିଆଜ ଗୋଟେ ଆଉ ରସୁଣ ଗୋଟା ଗୋଟେ ଚାମଚ ଗୋଟେ ଚାମଚ ଦେଇ ତାକୁ ଅ ଭାଜିବୁ ତାପରେ ଟମାଟ ଦବୁ। ନଡ଼ିଆ ଆଉ ଉ ସୋରିଷ ବଟା ହୁଁ ସେଥିରେ ଦୁଇ ଚାମଚ ନଡ଼ିଆ। ନଡ଼ିଆ, ସୋରିଷ, ଲଙ୍କା। ନଡ଼ିଆ ବଟା ଦେଇ ଦି ମା ଦି ମିନିଟ ଫୁଟା ଫୁଟେଇବୁ। ତାପରେ ଏଟା ହଉଛି ହଉଛି ଦକ୍ଷିଣ ଓଡ଼ିଶାର ଷ୍ଟାଇଲ
ହଁ।
ରସା ଝୋଳ ବେଶୀ ରଖି ଗୋଟେ ଟିଫିନ୍ ଆଳୁ। ଚକିଆ ଦେଇ ଚକିଆ ଦେଇଦବୁ ଝୋଳ ଭନ ହେବ।
ହଁ ତାପ ପିଆଜ ରସୁଣକୁ ବାଟିଦେଲେ ତା ସହିତ ଫୁଟା ଟିକେ ଜିରା ଫୁଟିଲା ପରେ ଯଦି କଟା ପିଆଜ ଦେବୁ ଆଉ ରସୁଣ ବଟା ଦେବୁ। ଆଉ ଯେମିତି ଗୋଟେ ଚାମଚ ଦେଇ ଗୋଟେ ଚାମଚ ବଟାଲ ଦେଲେ ତାର ସେଇଟାକୁ ସେଇଟାକୁ ଭାଜିଲା ପରେ ଯେମିତି ସୁନେଲି ରଙ୍ଗ ଆସିଥାଏ ସେମିତି ଭଜାଯାଏ। ତାପରେ ସେ ଯୋଉ ସୁନେଲି ରଙ୍ଗ ପରେ ଟମାଟର ଦିଆଯାଏ ନା କି।
ହୁଁ।
ତାପରେ ଶେଷରେ ଦୁଇ ଚାମଚ ନଡ଼ିଆ ନହେଲେ ସୋରିଷ ତେଲ ସୋରିଷ ତେଲ ଆଉ ଲଙ୍କା। ଲଙ୍କା ଲଙ୍କା ତ ଶୁଖିଲା ଲଙ୍କା ଥିଲେ କଲରଟା ବି ତାର ନାଲି ଆସିଥାଏ। ଦେଇ ଦୁଇ ମିନିଟ୍ ଫୁଟାଇଲା ପରେ ତାର ବନିଯାଏ। ଦେଖିବାକୁ ବି ବହୁତ ସୁନ୍ଦର ଲାଗେ ଖାସ୍ କରି ଏଇଟା ଦକ୍ଷିଣ ଓଡ଼ିଶାରେ ଷ୍ଟାଇଲ୍ ବୋଲି କୁହାଯାଏ।
ହୁଁ।
ହଁ ପୋଟଳ ରସା ଯେଉଟାକି କହିଲୁ ତୁ ଝୋଳ ବେଶୀ ରଖି ଗୋଟେ ଟିଫିନ୍ କୁ ଆଳୁ ଚକଟି ଦେବେ ଯେମିତି ଝୋରଟା ବହଳିଆ ହବ। ଓ ତୋତେ ଖାଇବାକୁ କୋଉଥିରେ ଭଲ ଲାଗେ ତରକାରୀରେ ନା ଭାତରେ? ସରି ରୁଟିରେ, ନା ଭାତରେ।
ଦିଟେ ଜାଗାରେ ଭଲ ଲାଗିବ। ଗରମ ଭାତ ଆଉ ରୁଟି କି ପରଟା। ପଖାଳ ସାଙ୍ଗେ ଶୁଖିଲ ପୋଟଳ, ଆଳୁ ଭଜା। ହଁ ବହୁତ ଭଲ ଲାଗିବ ବି।
ହଁ, ପଖାଳ ତ ଓଡ଼ିଆ ଘରର ପ୍ରଧାନ ଖାଦ୍ୟ। ଯଉଁଟାକ କହିଲେ, ଓଡିଶା କହିଲେ ମାନେ ପଖାଳ ଖାଦ୍ୟ ହିଁ ଆଗେ ଆସିବ। ଆଉ ଯେମିତି ପଖାଳ ସାଙ୍ଗରେ ବଢିଚୂୁରା, ଶାଗ ଭଜା। ଆଉ ସେମିତି ଟିକେ ଯଦି ଚ ଟଣି ହୋଇଇଯିବ, ଯେମିତିକି ମୁଗ ଚଟଣି, ବାଦାମ ଚଟଣି ଏଇଭଳିଆ। ଆଉ ପଖାଳ ତ ଖରାଦିନ ପାଇଁ ପୁରା ଭଲ ନା ପେଟ ବି ଥଣ୍ଡା ରହିବ।